ହଁ।
ମ୍ୟାଡ଼ାମ ନମସ୍କାର।
ଆଜ୍ଞା ମ୍ୟାଡାମ ନମସ୍କାର, ଆଜି ଆପଣ କଣ ରେସିପି ବନେଇଥିଲେ କିଭଳି ପ୍ରସ୍ତୁତ କରିଥିଲେ। ତାର ପ୍ରସ୍ତୁତ ପ୍ରଣାଳୀ ମତେ ଟିକେ ବତାନ୍ତୁ ମ୍ୟାଡାମ।
ଆଜି ମୁଁ କରିଥିଲି ପକୋଡି ଆଳୁ ତରକାରୀ ସଜନା ଛୁଇଁ ଭଜା।
ଆଜ୍ଞା ଆଜ୍ଞା ଆପଣ ସଜନା ସା ଛୁଇଁ ଭଜା ଆଉ ପକୁଡି ତରକାରୀ କ କିପରି ପ୍ରସ୍ତୁତ କରିଥିଲେ ମତେ କୁହନ୍ତୁ। ଫାଷ୍ଟ ଆପଣ ପକୁଡି ତରକାରୀ କୁହନ୍ତୁ।
ଆଜ୍ଞା ଆଜ୍ଞା ପକୁଡି ତର୍ ତରକାର ପ୍ରସ୍ତୁତି ଟା ମୁଁ ଆପଣଙ୍କୁ କୋହୁଚି ପ୍ରଥମେ ଆମେ ପକୁଡି ଟାକୁ ଛାଣିବା ପ୍ରଥମେ ଆମେ ଗୋଟେ ଏ ଜାଗାରେ ନେବା ବେସନ। ତାପରେ ଟିକେ ଲୁଣ। ଆଉ ଟିକେ ଖାଇବା ସୋଢା ତାପରେ ଟିକେ କଞ୍ଚା ଲଙ୍କା ଦବା।
ଆଜ୍ଞା।
କଞ୍ଚା ଲଙ୍କା ଦବା ତାପରେ ଟିକେ ଅଳ୍ପ କିଛି ପିଆଜ ପକେଇବା। ପ୍ରଥମେ ତାପରେ ଗ୍ୟାସ୍ ଅନ୍ କରିବା। କଡ଼େଇରେ କଡେଇ ବସେଇବା ତାପରେ ରିଫାଇନ ତେଲ ଦବା। ରିଫାଇନ୍ ତେଲ ଦେଇ ସାରିଲା ପରେ ରିଫାଇନ୍ ତେଲ ଗରମ ହବ ଗରମ ହେଇ ସାରିଲା ପରେ। ପକୁଡିକି ଆମେ ଟିକେ ବେଶୀ ବଡ ନୁହଁ କି ବେଶୀ ଛୋଟ ନୁହଁ ମିଡିୟମ ସାଇଜ ପକୋଡି ଆମେ ଛାଣିବା।
ପକୋଡି ଟାକୁ ଆମେ ଛାଣି ସାରିଲା ପରେ ପକୋଡିକି ଆମେ କାଢିଦବା। ପକଡି ଆମର ପ୍ରସ୍ତୁତ ହେଇଗଲା ତାପରେ ଆମେ ତମେ ଯଦି ଆପଣ ଯଦି କଞ୍ଚା ଆଳୁରେ କରିପାରିବେ କିମ୍ବା ସିଝା ଆଳୁ ରେ କରିପାରିବେ ମୁଁ ଆଜି କଞ୍ଚା ଆଳୁରେ ତରକାରୀ ଟାକୁ ବନେଇଥିଲି।
କାହିଁକି ମ୍ୟାଡାମ ସିଝା ଆଡୁରେ କଲେନି?
ମୁଁ କଞ୍ଚା ଅଳୁରେ
ହ ହ୍ୟାଲୋ।
ଆ୍ଛା
ହ୍ୟାଲୋ ମ୍ୟାଡ଼ାମ।
ଆଜ୍ଞା ମ୍ୟାଡାମ କହୁଛି କାହିଁକି ନା ମତେ
ମ୍ୟାଡାମ ଆପଣଙ୍କ ଭଏସ କିଛି କ୍ଲିୟର ଆସୁନି ଦୟାକରି ଟିକେ ଗୋଟେ ଭଲ ଜାଗାକୁ ଯାଇ କଥା ହୁଅନ୍ତୁ।
ଆଜ୍ଞା ମ୍ୟାଡ଼ାମ।
ହଁ
କାହିଁକିନା ମତେ ଟିକେ ସିଝା ଟା ଆଳୁ ଟା ଟିକେ ଭଲ ଲାଗେନି। ମତେ ଟିକେ କଞ୍ଚା ଆଳୁରେ ତିଆରି କରିବା ପାଇଁ ଭଲ ଲାଗେ। ସେଥିପାଇଁ ମୁଁ କଞ୍ଚା ଆଳୁ ନେଇଛି। କଞ୍ଚା ଆଳୁକୁ ପ୍ରଥମେ ଆମେ ଭାଜି ଦବା ଭାଜିକି ଆମେ ଅଲଗା ଜାଗା କୁ କାଢିଦବା ତା ପରେ ଆମେ ଏବେ ମସଲା ପ୍ରସ୍ତୁତ କରିବା। ମସଲା ପ୍ରସ୍ତୁତ କଣ କରିବା ଅଦା ଅଦ ଅଦା ନେବେ ଗୋଟେ ଇଞ୍ଚ ଗୋଟେ ଗୋଟେ ରସୁଣ ଗୁଦା। ତା ପରେ ଦୁଇଟି ପିଆଜ।
ଆଜ୍ଞା।
ଗୋଟେ ପିଆଜ କୁ କାଟିକି ଆମେ ରଖିବା। ଟମାଟୋ କାଟିକି ରଖିବା। ଗୋଟେ ପିଆଜ ଅଦା ଆଉ ରସୁଣକୁ ଆମେ ଗ୍ରାଇନ୍ ଦିଙ୍କ କରିଦବା। ତା ପରେ ଆମେ
ଆଜ୍ଞା ଆଜ୍ଞା।
ତା ପରେ ଆମେ ତର ତରକାରୀ ପ୍ରସ୍ତୁତ କରିବା। ଓ ପ୍ରଥମେ ଆମେ କରେଇ ବସେଇବା। ତା ପରେ ତେଲ ପକେଇବା ରିଫାଇନ ତେଲ ଦେବା। ତା ପରେ ଟିକେ ଚିନି ପକେଇବା ଚିନି ଟା ଟିକେ କଲର ଆସିବା ତା ପାଇଁ ଟିକେ ତରକାରୀ ଟିକେ ଭଲ ଲାଗିବ। ଟିକେ ଚିନି ପକେଇବା ତା ପରେ ତେଜପତ୍ର ପକେଇବା। ତା ପରେ ଆମେ କ-କାଟିକି ରଖିଥିବା ପିଆଜକୁ ପକେଇବା। ତା ପରେ ପିଆଜ ଟା ଯେତେବେଳେ ଆମର ବ୍ରାଉନ କଲର ହେଇଯିବ। ତାପରେ ଆମେ ଅଦା, ରସୁଣ, ପିଆଜକୁ ପକେଇବା। ପକେଇ ସାରିଲା ପରେ ଟିକେ ତାକୁ ଏପଟ ସେପଟ କରି ଆମେ ଟିକେ କଷି ନେବା। ତା ପରେ କାଟିକି ରଖିଥିବା ଟମା ଟୁକୁ ପକେଇବା ତା ପରେ ଲଙ୍କା ପକେଇବା। ଲଙ୍କ ଙ୍କା ପକେଇବା ହଳଦୀ ପକେଇବା। ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ମିଟ୍ ମସଲା। ସବୁ ପକେଇକି ମସଲାଟାକୁ ଆମେ ଦଶ ପନ୍ଦର ମିନିଟ୍ କଷିବା। କଷି ସାରିଲା ପରେ ଦେଖିବେ କଞ୍ଚା ବାସ୍ନା ମସଲା ରୁ ପଳେଇଥିବ। ତେଲ ଆଉ ମସଲା ଅଲଗା ହୋଇଯାଇଥିବ। ତା ପରେ ଆମେ ପକେଇବା ଆଳୁ ଆଳୁକୁ ଯୋଉ ଆମେ ଭାଜିକି ରଖିଥିଲେ। ତା ଧେରେ ପକେଇବା। ପକେଇ ସାରିଲା ପରେ ଆଳୁକୁ ଟିକେ କଷିବା ତା ପରେ ଆମେ ଟିକେ ପାଣି ଆମେ ଦବା। ପାଣି ଦେଇ ସାରିଲା ପରେ ପାଣି ଟା ଫୁଟିବ। କିଛି ସମୟ ଗଲେ ପାଣି ଟା ଫୁଟିବ। ପାଣି ଟା ଫୁଟି ସାରିଲା ପରେ ଗ୍ୟାସ୍ କୁ ହାଇରେ ରଖିଥିବା। ହାଇ ରଖିସରିଲା ପରେ ପକୁଡି ଯୋଉ ଆମେ ଛାଣିକି ରଖିଥିଲେ ପକୁଡିକୁ ଆମେ ତା ଦେହରେ ପକେଇଦବା। ପକୁଡି କୁ ପକେଇଦବା ପକୁଡି ପକେଇ ସାରିଲା ପକୁଡି ଆଳୁ ସବୁ ଏକା ସାଙ୍ଗରେ ଫୁ ଫୁଟି ସାଇଲା ପରେ
ଆଜ୍ଞା।
ମାନେ ତାକୁ ସିମ୍ କରିଦେବେ ସିମ୍ କରିସାରିଲା ପରେ ଟିକେ ଦେଖିବେ। ଆଳୁ ସିଝି ଯାଇ ଆମ ତରକାରୀ ଟା ପୁରା ଠିକ ହେଇଯାଇଚି। ତାପରେ ଆମେ ଗରମ ମସଲା ପକେଇବା ତାପରେ ଆମେ ଧନିଆ ପତ୍ର ପକେଇବା ଆମର ହେଇଗଲା ପକୋଡି ଆଳୁ ତରକାରୀ ଆଉ ମୁଁ ଆପଣ ଙ୍କୁ କହୁଛି ଛୁଇଁ ଆଳୁ ଭଜା କେମିତି ଭାଜିଲୁ ଛୁଇଁ ଆଳୁ ଭଜା ମୁଁ ଆଜି ଅଧାରେ ଭାଜିଥିଲି କାହିଁକିନା ତରକାରୀ ମସଲା ଆଉ ମସଲା କରିବାକୁ ମତେ ଭଲ ଲାଗି ଲାନି ତେଣୁ କରି ଛୁଇଁ ଥିଲା ଛଇଁ କି ମୁଁ ଆଳୁ ସାଧା ଆଜି ଭାଜିଛି ପ୍ରଥମେ ମୁଁ ଛୁଇଁକି କାଟିକି ପାଣିରେ ପକେଇଲି ତାପରେ ଆଳୁ କାଟିଲି ଆଉ ଟିକେ ମୋଟା ମୋଟା କାଟିଦେଲି ଛୁଇଁ ତ ସିଝିବ ଆଳୁ ବି ସିଝିବ ବେଶୀ ପତଳା କରିବେ ନାହିଁ ତାପରେ ଆମେ କରେଇ ନ ପରେ କରେଇରେ କିଛି ପାଣି ନେବା ପାଣି ତାପରେ ହଳଦୀ ଲୁଣ ପକେଇବା ହଳଦୀ ଲୁଣ ଫୁଟି ସାରିଲା ପରେ ତାପରେ ଆମେ ଛୁଇଁକି ଆଳୁ କୁ ତା ଦେିହରେ ପକେଇବା ପକେଇକି ଦେଖିବୁ ତାପରେ ଢାଙ୍କୁଣି ଦେଇଦବା ଡାଙ୍କୁଣି ଦେଇ ସାରିଲା ପରେ ତାପରେ ଟେ ସିମ୍ କରିଦବା ସିମ ସିଝ ଯିବ ନା ସେଥିପାଇଁ ତାକୁ ସିମ କରିଦବା ତାପରେ ସେ ସିଝି ସାରିଲା ପରେ ଦେଖିଲା ଆମେ ଛୁଇଁ ଆେଳୁ ସିଝି ଯାଇଛି ତାପରେ ଆମେ ତାକୁ ପିଆଜ ଦେଇକି ପଖାରିବା ଆଉ କଣ କର ଅଲଗା ଜାଗାକୁ କାଢିଦେବେ ଓଧେ ଦରକାରଥିବେ ତାପରେ ତମେ ରିଫାଇନ ତେଲ ଦବ ରିଫାଇନ ତେଲ ଦେଇ ସାରିଲା ପରେ ମତେ ତେଲ ତାତିଲା ତେଲ ତାତି ସାରିଲା ପରେ ଟିକେ ଶୁଖିଲା ଲଙ୍କା ନବା ତାପରେ ପଞ୍ଚୁ ଫୁଟଣ ତାପରେ ପିଆଜ ପକେଇବା ପିଆଜ ପକେଇ କେଇ ସାରିକି ପିଆଜ ହେଇତେବେ ବ୍ରାଉନ କଲର ହେଇଯିବ ତାପରେ ଛଇଁ ଆଳୁ ସିଝେଇକି ରଖ ରଖିଥିବା ରଖିଥିବେ ଆପଣ ଆଉ ତାପରେ ତାକୁ ପକେଇଦେବେ ପକେଇକି ତାକୁ ଏପଟ ସେପଟ କରି ଭାଜିବେ ଭାଜି ସାରିଲା ପରେ ଦେଖେ ଭଜା ଟା ପୁରା ଟିକେ ସୁନ୍ଦର ଟେ କିଏ ଲାଲ ଲାଲ କେ ସୁନ୍ଦର ଦେଖା ଆସିବ ଦେଖିବ ଦେଖାଯିବ ତାପରେ ଆମର ଭଜା ଟା ହେଇଗଲା ପ୍ରସ୍ତୁତ ତାପରେ ଆମେ ଟିକେ ଜିରା ଲଙ୍କା ଗୁଣ୍ଡ ଟିକେ ପକେଇଦବୁ ଯଦି ଆପଣ ଜିରା ଲଙ୍କା ଗୁଣ୍ଡ ପକେଇବାକୁ ଚାହୁଁଛନ୍ତି ତାହେଲେ ପକେଇବେ ତ ମତେ ଟିକେ ଜିରା ଲଙ୍କା ଗୁଣ୍ଡ ପକେଇବାକୁ ଟିକେ ଭଲ ଲାଗିଲା ସେଥିପାଇଁ ମୁଁ ଟିକେ ଜିରା ଲଙ୍କା ଗୁଣ୍ଡ ପକେଇ କାହିଁକ ସାଧା ଭଜା ନା ଜିରା ଲଙ୍କା ଲଙ୍କା ଗୁଣ୍ଡ ପକେଇକି ଏପଟ ସେପଟ କରିଦିବେ ଆମର ହେଇଗଲା ଛୁଇଁ ଆଳୁ ସାଧା ଭଜା ଆପଣ ଆଜି କଣ କରିଥିଲେ ଟିକେ ମତେ କହିବେ କଣ ରେସିପି
ମୁଁ ଆଜି କରିଥିଲ ଥିଲି ଭେଣ୍ଡି ଆଳୁ ବେସର ଆଉ ବୋଇତାଳୁ ଆଳୁ ଭର୍ତ୍ତା ବୋଇତାଳୁ ଭର୍ତ୍ତା ତ ଫାଷ୍ଟ ମୁଁ କହୁଛି ଆପଣଙ୍କୁ ବୋଇତାଳୁ ଭର୍ତ୍ତା ମୁଁ କେମିତି ବନେଇଲି ବୋଇତାଳୁ ଭର୍ତ୍ତା ବନେଇବା ପାଇଁ ପ୍ରଥମେ ଆପଣ ଆପଣଙ୍କ ଅନୁସାରେ ବୋଇତାଳକୁ କାଟିଦେବେ ଯେକୌଣସି ସାଇଜ ର ାର ସାଇଜରେ କାଟିଦେବେ ବୋଇତାଳ କକୁ ବୋଇତାଳୁକୁ କାଟି ସାରିଲା ପରେ ତାକୁ ପାଣି ରେ ପକେଇଦେବେ ଏବେ କରେେଇ ଲଗେଇବେ କରେଇ ଲଗଛ ସେଠ ଗ୍ୟାସ୍ ଲଗେଇ କରେେଇ ବସେଇବେ ବସେଇ ସାରିଲା ପରେ ସେଥିରେ ଆପଣ ତେଲ ଦେବେ ଆପଣଙ୍କ ଇଚ୍ଛା ଆପଣ ସୋରିଷ ତେଲ ଦେଇପାରିବେ ଆପଣ ଅ ରିଫାଇନ୍ ତେଲା ଦେଇପାରିବେ ତ ମୁଁ ଏବେ ରିଫାଇନ ତେଲ ଦେଇଛି ରିଫାଇନ ତେଲ ଦେଇ ସାରିଲା ପରେ ସେଥିରେ ମୁଁ ଶୁଖିଲା ଲଙ୍କା ଜିରା ସୋରିଷ ଫୁଟେଇଛି ସେ ଫୁଟି ସାରିଲା ସେଥିରେ ଆମେ କଣ କରିବା ରସୁଣ କୋଲା କରିକି ଛଡେଇକି ରଖିଥିବା ରସୁଣ କୋଲାକୁ ସେଥିରେ ପକେଇବା ରସୁଣ ଟିକେ ପାଚି ସାରିଲା ମାନେ ତାର ବାଦାମୀ ରଙ୍ଗ କଲର ହେଇ ସାରିଲା ପରେ ରସୁଣ କୁ ତାକୁ କ କାଢିଦବା ଏବଂ ବୋଇତାଳୁକୁ ପକେଇକି ସେଥିରେ ଭାଜିବା ବୋଇତାଳୁର କଲର ହଳଦିଆରୁ ଟିକେ ବ୍ରାଉନ କଲର ହେଇସାରିଲା ପରେ ବୋଇତାଳୁକୁ କାଢିଦବା। କାଢି ସାରିଲା ପରେ ସବୁ ଜିନିଷକୁ ପକେଇକି ଲୁଣ ପକେଇକି ସୋରିଷ ତେଲ ପକେଇବା। କାଟିକି ପିଆଜ ପକେଇବା ଧନିଆ ପତ୍ର ପକେଇବା। ସବୁ ଜିନିଷକୁ ମିଶେଇକି ଚକଟିବା। ଚକଟି ସାରିଲା ପରେ ଆମର ସ୍ଵାଦିଷ୍ଟ ବୋଇ ବୋଇତାଳୁ ଭର୍ତ୍ତା ରେଡି ହେଇଯିବ ଏବେ ବୋଇତାଳୁ ଭର୍ତ୍ତା ଟା ମୁଁ ବନେଇଦେଲି ଏବେ ମୁଁ ଆପଣଙ୍କୁ କହୁଛି ମୁଁ କିପରି ଭାବରେ କହୁଛି ଭେଣ୍ଡି ବେସର ବନେଇଥିଲି ଭେଣ୍ଡି ଆଳୁ ବେସର ର ବନେଇବା ପାଇଁ ଆବଶ୍ୟକ ସାମଗ୍ରୀ ହେଲା ଭେଣ୍ଡି, ଆଳୁ, ପ୍ରଥମେ ଆଉ ମସଲା କିନ୍ତୁ ପ୍ରଥମେ ମୁଁ କଣ କରିଥିଲି ମୁଁ ଆପଣଙ୍କୁ କହୁଛି। ପ୍ରଥମେ କରେଇ ବ ଦେବେ କରେେଇରେ ଗ୍ୟାସ ଅନ୍ କରିଦେବେ ଗ୍ୟାସ ଅନ୍ କରିସାରିଲା ପରେ ଭେଣ୍ଡି କିି ଆପଣଙ୍କ ଆପଣଙ୍କ ଇଚ୍ଛା ଆପଣ ଯେଉଁ ସାଇଜରେ କାଟି ପାରିବେ। ଗୋଟା ଭେଣ୍ଡି ବି କରିପାରିବେ ଫାଳ ଭେଣ୍ଡି ବି କରିପାରିବେ। ଆପଣ ଯେପରି କରିପାରିବେ ଭେଣ୍ଡିକୁ ଆମେ ତେଲରେ ପକେଇକି ଭାଜିଦବା ତେଲରେ ଭାଜିିକି ଭେଣ୍ଡିକି କାଢିଦବା ତାପରେ ଆଳୁକୁ ଆମେ ସରୁ ସରୁ କି କାଟିଥିବା। ଯେମିତି ତରକାରୀରେ ଆଳୁ କଟା ହୁଏ ସେଇପରି ଭାବରେ ଆମେ କାଟିବା ଲମ୍ବା ଲମ୍ବା କରିକି ଲମ୍ବା ଲମ୍ବା କରି କାଟିକି ତେଲରେ ପକେଇକି ଆମେ ଆଳୁକୁ ଭାଜିଦବା ଆଳୁ ଭେଣ୍ଡି ଭାଜି କାଢି ସାରିଲା ପରେ ଆମେ ମସଲା କିପରି ପ୍ରସ୍ତୁତ କରିବା। ମସଲା ପ୍ରସ୍ତୁତ କରିବା ପାଇଁ ଏବେ ଆମେ ଗୋଟେ ପିଆଜ, ଗୋଟେ ରସୁଣ, ଅଧା ଅଦା ତାପରେ ଆମେ ସୋରିଷ ଆଉ ଜିରାକୁ ନବା ସବୁର ଏକ ଭଲ ଭାବରେ ପେଷ୍ଟ ତିଆରି କରିଦବା। ପେଷ୍ଟ ତିଆରି କରିସାରିଲା ପରେ ଗ୍ୟାସ ଫ୍ରେମକୁ ଅନ କରିବା କରେଇ ବସେଇବା। ଏବଂ ମସଲାକୁ ସେଥିରେ ତେଲ ପକେଇକି ମସଲାକୁ ପକେଇବା। ହଳଦୀ କୁଣ୍ଡ, ଲଙ୍କା କୁଣ୍ଡ ସବୁ ଦେଇ କି ଆମେ ମସଲା କୁ ଭଲ ଭାବରେ କଷିବା। ମସଲା ଟି କଷି ହେଇ ସାରିଲା ପରେ ମସଲା ରୁ ତେଲ ଟା ଛାଡି ଯାଇଥିବ ତେଲ ଟା ଛାଡି ସାରିଲା ପରେ ଆଳୁ ପକେଇକି ଆଉ ଟିକେ କଷିବା ଏବଂ ଗରମ ପାଣି ଆମେ ଦବା ତରକାରୀ ରେ ତ ଏପଟେ ଏପଟେ ଆଉ ଗୋଟେ ଏ ଗ୍ୟାସ ର ଫ୍ରେମ୍ ଅନ୍ କରିକି ଗରମ ପାଣି ବସେଇବା ଗରମ ପାଣି ହେଇସାରିଲା ପରେ ସେଥିରେ ଆମେ ଗରମ ପାଣି ଢାଳିବା ତରକାରୀ ଯେତେବେଳେ ଫୁଟି ଆସୁଥିବ ସେଥିରେ ଆମେ ଭେଣ୍ଡି କୁ ପକେଇବା ଭେଣ୍ଡି କୁ ପକେଇ ସାରିଲା ପରେ ଆଉ ଟିକେ ଘୋରେଇଦବା କାରଣ ମସଲା ଟା ଟିକେ ଟିକେ ସିଝିବ ଯେହେତୁ ସୋରିଷ ମସଲା ସିଝିବା ପାଇଁ ଟିକେ ଟାଇମ ଲାଗେ କିନ୍ତୁ ବେଶୀ କଷେଇଲେ ସେଟା ପିତା ହେଇଯାଏ। ତ ତାକୁ ଆମେ ସିଝିବା ପାଇଁ ଛାଡିଦବା ସିଝି ସାରିଲା ପରେ ଆମେ ଆମ୍ବୁଲ ଗୋଟେ ସେଇ ତରକାରୀ ଧିଏରେ ପକେଇବା ଆମ୍ବୁଲ ହେଲେ ସେଟା କଟା ମିଟା ଲାଗିବ। ଆଉ ସ୍ଵାଦିଷ୍ଟ ଲାଗିବ ହେଇଗଲା ଆମର ଭେଣ୍ଡି ଆଳୁ ଝୋଳ। ଏବଂ ବୋଇତାଳୁ ଭର୍ତ୍ତା ଆପଣଙ୍କୁ ଯଦି ଏଇ ରେସିପି ଟି ଭଲ ଲାଗିଥିବ। ତାହେଲେ ଆପଣ ଏଇ ରେସିପି ଟି ନିଶ୍ଚିନ୍ତ ଭାବରେ ବନେଇବେ ଆଉ କିପରି ଲାଗିଲା ଆପଣ ମତେ ଜଣେଇବେ?
ଆଜ୍ଞା ମ୍ୟାଡ଼ାମ।
ଆଜିର କଲ ଟିକୁ ଏଇଠୁ ସମାପ୍ତ କରୁଛି ରହୁଛି? ଧନ୍ୟବାଦ।
ଧନ୍ୟବାଦ ମ୍ୟାଡ଼ମ୍।